ହାଲୋ, ଶୁଭ ସକାଳ।
ଶୁଭ ସକାଳ, ଭଲ ଅଛ।
ହଁ, ଭଲ ଆଉ।
ଏବେ ତ ଜଳଖିଆ ଖାଇକି ବସ୍‌ଚି ଆଉ।
ଆଜି ସେ ଚକୁଳି ଆଉ ଟମାଟ୍ ଖଟା ହେ--ଥିଲା।
ଆପଣ ରୋଷେଇ କରୁଚନ୍ତି ବଧେ।
କ କେବେ ମା କ----ଆଉ, ଆପଣ ଖାଇଲେ?
ମୁଁ ପୁରୀ କୁ ଇଟିଲି ଆଣିଥିଲେ ତ ଘରେ ସେଟା ଖାଇଦେଲି ଆଉ।
ଆଉ ପାଗଟା କେ----ଅଛି?
ହଁ, ଆଜି ବି ଗରମ୍ କାଲି ଭଳିଆ ଆଜି ବି ଗରମ୍ ବାହାରେ ଯେମ୍ତି ଗରମ୍ ଲାଗୁଚି। ଘର
ଆଉ ରାତି ସାରା ବର୍ଷା ହେଇଚି, ହେଲେ ଆପଣ
ହଁ ରାତି ସାରା ବର୍ଷା ହେଇକି, ଏବେ ଖରା ପୁରା ଟାଣ ଖରା ହେଇକି ଗରମ୍।
ତାହାଲେ ପାଗ ଭଲ ଥିବ, ରାତି ସାରା ତ ବର୍ଷା ହେଇଚି ଥଣ୍ଡା ଥଣ୍ଡା ଟିକେ ଲାଗୁଥୁବ ଆଉ।
ଏଟା ତ ପାଣିପାଗ ପରିବର୍ତ୍ତନ ସମୟ ଟା ଆଉ।
ପାଣିପାଗ ବର୍ତ୍ତନ ସମୟ ଯେ ବହୁତ୍ ଗରମ ହଉଚି ଏବେ ଆଉ।
ହୁଁ
ଆଉ କ'ଣ କରୁଥିଲେ?
କିଛି ନାହିଁ ବସ୍‌ଥିଲି ଜଷ୍ଟ ଜଳଖିଆ ଖାଇକି ଆସିକି ବସ୍‌ଥିଲି। ଆପଣଙ୍କୁ ମେସେଜ୍ କଲି ଆଉ।
ଆଉ ଘରେ ସବୁ ଭଲ ଅ--ନ୍ତି।
ହଁ ଘରେ ସମସ୍ତେ ଭଲ ସବୁ ଠିକ୍ ଠାକ୍।
ଆଉ ଆପଣଙ୍କର ଏବେ ଯଉ ସୋସିଆଲ୍ ମିଡ଼ିଆ ଚାଲିଚି, ଆପଣଙ୍କର ମତ କ'ଣ ସେ ମାନେ କ'ଣ ମାନେ----ଭବିଷ୍ୟତରେ ପିଲାଙ୍କୁ ଏ--ଟା ଖରାପ୍ ଆଡ଼କୁ ଗତି କରିପାରେ, ଭଲ ଆ ଗତି କରିପାରେ। ଆପଣ--ର
ମାନେ ଦେଖନ୍ତୁ ମାନେ ଏବେ ଯଉ ବେରୋଜଗାର ପିଲାମାନେ ଯଉ ଘରେ ରହି ସେମାନଙ୍କୁ ହୁଁ ସାହାଯ୍ୟ ହବ ମାନେ ଘର ପାଇଁ କି ହେଲେ ମାନେ ଚଳାଚଳ ପାଇଁ ଘର ପୋଷଣ ପାଇଁ ସାହାଯ୍ୟ ହବ ତାଙ୍କୁ
ହଁ ସେଇଟା ବି ସତ କଥା। ଗୋଟେ ବହୁତ ବି ପିଲା ଅଛନ୍ତି ନିଜ ଅମ୍ ଖରାପ ଦିଗରେ ବି ନେଉଛନ୍ତି ସୋସିଆଲ ମିଡିଆ
ବସ୍ ସେଟା ନିଜ ଉପରେ ରହିଲା ଆଉ ସୋସିଆଲ ମିଡିଆ ଟା ଆମକୁ ସାହାଯ୍ୟ ବି କରେ। ଆମେ ମାନେ ବ୍ୟବହାର କରିବା ଉପରେ ରହିଲା ଆମେ ଯେମିତି ବ୍ୟବହାର କରିବୁ ଯେମିତି ଯାହା କରିବୁ। ହଁ ଆମ ଉପରେ ରହିଲା ଆଉ ଆମେ ଭଲ ବ୍ୟବହାର କରିବୁ ଭଲ ଆଉ ଖରାପରେ ବ୍ୟବହାର କଲେ ଖରାପେ ଆ
ପାଇଁ ହଁ ସେଇଟା ବି ସତ କଥା କହିଲେ। ଯିଏ ନିଜ ମାନେ ଭଲ ଭାବରେ ବ୍ୟବହାର କଲା ସୋସିଆଲ ମିଡିଆ ତା ପାଇଁ ବହୁତ ଭଲ ଆଉ ସେ ଯିଏ ବୁଝି ପାରୁନାହାନ୍ତି କଣ ସୋସିଆଲ ମିଡିଆରେ କରିବେ ସେମାନେ ହିଁ ପଳଉଛନ୍ତି ଖରାପ ଦିଗକୁ।
ପଇସା ପଇସା ତ ମାନେ ସୋସିଆଲ ମିଡିଆରେ ହିଁ ଲୋକ କେତେ ଭଲ ପଡ଼ି ଯାଉଛନ୍ତି ନା।
ହଁ ବହୁତ ଭଲ ମାନେ ପୁରା ନିମ୍ନ ସ୍ତରରୁ ଯାଇକି ବହୁତ ମାନେ ଉଚ୍ଚ ଧରଣର ପଦବୀରେ ବସୁଛନ୍ତି ବହୁତୁ ଅ ପଇସା ବି ଅର୍ଜନ କରୁଛନ୍ତି। ଭଲ ସୋସିଆଲ ମିଡିଆ କେତେ ଜଣଙ୍କ ପାଇଁ ଭଲ ବି ହଉଛି।
ହଁ ସୋସିଆଲ ମିଡିଆ ଟା ଭଲ ମାନେ ଆମ ଉଁ ମାନେ ବୁଝିବା ଲୋକ ପାଇଁ ଭଲ ଆଉ ଯେ ଭଲ ବ୍ୟବହାର କରନି ତା ପାଇଁ ଖରାପ ଆଉ।
ହଁ ଆଉ ଏବେ ଯୋଉ ନୂଆ ନୂଆ ପିଲା ସବୁ ଆସୁଛନ୍ତି ତାଙ୍କ ପାଇଁ କଣ ଉପଦେଶ ଦେବେ ମାନେ କଣ ଆ କଲେ ସେମାନଙ୍କୁ ଭଲ ହବ କଣ ସୋସିଆଲ ମିଡିଆ ତରଫରୁ କଣ? ମାନେ ନିଜ ପାଇଁ ଫାଇଦା ସେମାନେ ବାହାର କରିପାରିବେ। ସେଇ ବିଷୟରେ କଣ ଆପଣଙ୍କ ମତ?
ମାନେ ଏବେ ଯୋଉ ନୂଆ ନୂଆ ପିଲା ଯାକ ମାନେ ସେମାନେ ମାନେ ସୋସିଆଲ ମିଡିଆରେ ପାଠ ପଢ଼ିଲେ ଭଲ। ଭଲ ଭଲ ଆପ ଯାକ ରହିଛି।
ପାଠ ପଢ଼ା ପ୍ଲାଟଫର୍ମ ବି ଅଛି ବହୁତ ସାରା।
ମୋକ ଟେଷ୍ଟ ଯାକ ଦେଲେ ହେବ ମାନେ ୱାଟି ଯୋଉ ୟୁ ଟୁ ବ ଆମର ଯୋଉ କ୍ଲାସଟା କହୁଛି ସେଇଠି ଜଏନ୍ କରିକି ମାନେ ଉଁ ଆମର ଯୋଉ ବହି ସହ ସେ ମୋବାଇଲରେ ପାଠ ଯାକ ପଢ଼ିକି ବି ଉନ୍ନତ ଲାଭ କରିପାରିବେ ଆଉ।
ହୁଁ ନିହାତି ନିହାତି ନିହାତି ହଁ ସେମାନେ ମାନେ ବହୁତୁ ବହୁତ ଆଜିକାଲି ବହୁତ ବି ଶିକ୍ଷକ ଅଛନ୍ତି ଯେ ୟୁଟୁବରେ ଫ୍ରିରେ ବି ପିଲାଙ୍କୁ ପଢ଼ଉଛନ୍ତି।
ହଁ ଆମର ଗୋଟେ ଅଛନ୍ତି ଜାଣିଥିବେ ଚିନ୍ମୟ ପଣ୍ଡାସାର୍। ଆ ଭଲ ମାନେ ଆମ ଉ ଶିକ୍ଷକ ମାନେ ତାଙ୍କେ ଛାତ୍ର ମାନଙ୍କୁ ବହୁତ ଉପକାର କରୁଛନ୍ତି ନା।
ହଁ ନା ସେମିତି ଯାହା ଜାଣିଥିବେ ତାହା ଅନ୍ୟମାନଙ୍କୁ ଦେଲେ ବି ତାହା ଅଧିକ ହୋଇଯାଏ। ଏଇଟା ମୁଁ ଶୁଣିଥିଲି ହେଁ ହେଁ
ହୁଁ ହୁଁ ହୁଁ ଶିକ୍ଷା ଯେତେ ବାଣ୍ଟିବ ସେତେ ବଢ଼ିବ ନା।
ହଁ ଲୋକ ବି ସେଇଟା ଦୁରୁପଯୋଗ ବି କରୁଛନ୍ତି ଶିକ୍ଷାକୁ ମାନେ ଗୋଟେ ବ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ତା ପରେ ବି
ହଁ ସେଡ଼ା ତ ହୋଉଛି ସେଟା ସେଇଟା କଣ କରିବ ନିଜର ବୁଦ୍ଧି ବିବେକ ନାହିଁ ଆ
ମଣିଷ ଏମିତି ପରିବର୍ତ୍ତନ ଆଣି ଆଣି ନିଜକୁ ଶିକ୍ଷା କୁ ବି ରୋଜଗାର ର ଇଏ କରିଦେଲାଣି।
ମୁଁ ଶିକ୍ଷା ବହୁତ ରୋଜଗାର ହେଇଗଲାଣି ନା ଆମ ଏଇ ସହରିଆ ଅଞ୍ଚଳରେ ହଉଛି ନା ଗୋଟେ ବିଷ ପଢ଼େଇବ ମାନେ ପାଞ୍ଚ ହଜାର ପଇସା ନୋଉଛନ୍ତି ନା।
ହଁ ହଁ ସେ ଲୋକମାନେ ଦେଖିକି ତାଙ୍କ ଅଁ କିଏ ନିମ୍ନ ଧୋରଣର ବ୍ୟକ୍ତି ହେଇତିବ କି ଉଚ୍ଚ ଧରଣର ବ୍ୟକ୍ତି ହେଇଥିବ କିଏ ଆମେ ତାକୁ କ୍ଷମା ଅଧିକ ପଇସା ନଉଛନ୍ତି ଆଉ।
ହୁଁ ବାହି କେ ସେ ଛୁଆ ମାନେବି ପଢ଼ିଲେ ହବ ପାଞ୍ଚହଜାର ଟଙ୍କାରେ ମାନେ ଗୋଟେ ବିଷୟକୁ ନେଇ ପଢ଼ା ହୋଉଛି ସେମାନେ ପଢ଼ୁନାହାନ୍ତି ମାନେ ଯାହାର ପଇସା ନାହିଁ ସେମାନେ ଏତେ ପରିଶ୍ରମ କରୁଛନ୍ତି ଯାହାକୁ ସବୁ ମଣି
ଅଧିକ ପଇସା ନେଲେ ବି କଣ ହେଲା ନିଜେ ମାନେ ସେ ପୁରୁ ପିଲା ବି ନିଜେ ପଢ଼ିବା ଦରକାର୍ ନିଜେ ନ ପଢ଼ିଲେ ବି ବବୁ ନାହାନ୍ତି
ହୁଁ ନହେନେ ସେଇ କଥା ତ ଯାହାକୁ ସବୁ ମିଳୁଛି ସେମାନଙ୍କର କିଛି ମାନେ ହଉନି ଯାହାର ମିଳୁନି ସେମାନେ ବହୁତ ହଇରାଣ ପରିଶ୍ରମ କରୁଛନ୍ତି।
ହୁଁ ପରିଶ୍ରମ ନକଲେ ତ ଆଜିକାଲି କିଛି ହବନି ଆଉ ଯେତେ ପଢ଼ନ୍ତୁ ଯାହା କରନ୍ତୁ। ହେଇପାରୁନି ଧର ପରିଶ୍ରମ ନହେଲେ କୋଉ ଶିକ୍ଷକ ବି ଆପଣ କଣ କରିଦେଇପାରିବେ।
ହଁ ନିଜେ ପରିଶ୍ରମ ନକଲେ ଆଉ କଣ କରିବ ପଢ଼େଇବାକୁ ଯିବେ ନିଯେ ତୁ ଗୋଟେ ଇଛା ସକ୍ ତି ହେଇକି ପରିଶ୍ରମ କଲେ ହିଁ ଆମେ ସଫଳତାର ଚାବି ପାଠି ଆମେ ପାଇ ପାରିଲୁ।
ହୁଁ ସେ ଶିକ୍ଷା ମୁଁ ଦେଇ ସେପ ବି ସେ କମ୍ ପଇସାରେ ପଢ଼ଉଛନ୍ତି ସେଇ ଶିକ୍ଷକ ହିଁ ବହୁତ୍ ପଇସାରେ ପଢ଼ଉଛନ୍ତି। ବଟ ସୋସିଆଲ୍ ମିଡ଼ିଆ କଣ ବହୁତ୍ ସାହାଯ୍ୟ କରୁଛି ପିଲାମାନଙ୍କୁ। ମାନେ ପଢ଼ିବାରେ ହୋଉ କି ଅନ୍ୟ କ୍ଷେତ୍ରରେ ବି ହୋଉ ଯାହା ମାନେ ଅନ୍ୟ ବହୁତ୍ ଏବେ ତ ନୂଆ ଏ ଆଇ ବାହାରି ପଡ଼ିଲାଣି ତ ସେଥି ସେ କ୍ଷେତ୍ରରୁ ବି ବହୁତ୍ ତ ଭଲ ହେଇ ଯାଇଛି।
ହଁ ଏଆଇଟା ସବୁଠାରୁ ଭଲ ମାନେ ସବୁ ସାହାଯ୍ୟ କରୁଛି ନା।
ହଁ
ମାନେ ଆମର ଯାହା ଆମର ଜିନିଷ ଡାଉଟସ ରହୁଛି ସେଟା ଯେହେତୁ ସେ କ୍ଲିୟର୍ କରୁଛି।
ହୁଁ ନା ଭଲ ମାନେ ଭଲ ଦିଗରେ ବ୍ୟବହାର କଲେ ଭଲ ବଟ ଆଜିକାଲିର ଯୋଉ ମାନେ ଯୁବପିଢ଼ି ଅଛନ୍ତି ସେମାନେ ଜାଣିପାରୁନାହାନ୍ତି। କିଲ ମାନେ କଣ କେମିତି ବ୍ୟବହାର କରିବୁ ସେ ସୋସିଆଲ ମିଡ଼ିଆ କୁ
ସେଇ କଥା ତ ମାନେ ସେମାନେ ସାଙ୍ଗ ସାଙ୍ଗ ପିଲା ଏବେ ଦେଖନ୍ତି। ସେମାନେ ସାନ ବୟସରୁ ମୋବାଇଲ ଧରିବା ଶିଖିଯାଇ।
ହଁ ଆଜିକାଲି ତ ଛୋଟ ଛୋଟ ପିଲା ମାନେ ଗୋଟେ ଦି ବର୍ଷ ପିଲା ମୋବାଇଲ ନ ଦେଖିଲେ ଖାଉନାହାନ୍ତି ଆଉ।
ହଁ ସେ ସେଇ କଥା ତ ଆମଠ ମାନେ ଅଛନ୍ତି ଛୁଆ ଯାକ ବି ସେ ମୋବାଇଲ ମାନେ ଦେଖିବେନି ବଲ ଆଉ ଖାଇବେନି ଜମାରୁ ସେଟା ଯାକ ଭଲ ନାହିଁ ସେଟା ଯାକ କଣ କରିବ ଅଭ୍ୟାସ ଟା ହେଇଗଲା।
ବହୁତ ସେ ସେମିତି ଅଭ୍ୟାସ କରିବା କଥା ନଥିଲା ତାଙ୍କ।
ପିତାମାତା ବି ତାଙ୍କର ବି ଭୁଲ ରହୁଛି ଯେ ସେମାନେ ବି କଣ କରିବେ ଖାଇ ଦିଅନ୍ତୁ ବିକି ଟ ଟିକେ ମୋବାଇଲ ଦେଇଦିବ ସେଇଟା ଭୁଲେଇକି ସେମାନେ ଭୋଗୁଛନ୍ତି ଆଉ।
ହ ହୁଁ ଏ ବା କଥା ନହିଁ ଅଲଗା କଣ ମାନେ ଯେମିତି ଉଁ ଯୋଉ କଣ ଗୋଟେ ସଜାଡିବା ହଉ କି କଣ ମାନେ ଏମିତି ଟାଇପ ର ଦେଲେ ସେମାନେ ବି ବିଜି ରହିିଯିବେ ତାଙ୍କ ମାଇଣ୍ଡରେ ବିଜି ରହିଯିବ କି ବ୍ୟସ୍ତ ରହିଯିବ ଆଉ ଟିକେ ଠିକ କରିଦେବି କଣ ସେଇ ହିସାବରେ କହିୁଆଇଦେଲେ ସେମିତି ଭଲ ଅଲଗା ଅଲଗା ଉପାୟ ବି ଆମେ ବାହାର କରିପାରିବା ଆମେ।
ହ ଆମେ ଚାହିଁଲେ କର ମୁଁ ଏବେ ଯେତେ ଦେଖୁଛି ନା ଆମ ସାହି ପଡିଶା ଯେତେ ଦେଖିକି ମୁଁ ମୋର ଭବିଷ୍ୟତ ପାଇଁ ମୁଁ ପ୍ରସ୍ତୁତ ହେଇଯାଉଛି କ କଣ କଲେ ପୁଅ ଝିଅ ଭଲ ରହିବେ ମୋବାଇଲ ଦେଲେ ବା କଣ କଲେ ତାଙ୍କ ଦେଖିକି ଆମେ ସତର୍କ ରହିଯିବା କଥା ଆମ ଭବିଷ୍ୟତକୁ ଚିନ୍ତା କରିକି
ନାଇଁ ନାାଇଁ ସେଇଟା ତ ଠିକ କଥା ବଟ ଆପଣ ବୁଝୁଛନ୍ତି ଆପଣ ବି ଦି ଚାରି ଜଣ ବି କୁହନ୍ତୁ ଯେମିତି ସେମାନେ ବି ବୁଝିପାରିବେ ଟିକେ ମାନେ ଆହାର କଣ ଖରାପ ଇଏ ଅଛି ଭଲ କଣ ଅଛି
ମୁଁ ତ କୁହେ ମୋ ଭଉଣୀ ଛୁଆ ମାନଙ୍କୁ ବି କୁହେ ମୋବାଇଲ ଟା ଆମକୁ ବିପଦ ଦମୀ କରିଦବ ଭଲ ମାର୍ଗ କୁ ଆଉ ସେ ନେବନି ମୋବାଇଲ ଟ
ନି ସେେ ଆଉ କହିଲେ ହେଲେ ଶୁଣୁଛନ୍ତି କି ଚଛଡ଼
ଛୋଟ ପିଲା ତାଙ୍କୁ କଣ ଜଣା ତାାନେ ଭବିଷ୍ୟତରେ କଣ ହବ କଣ ନାହିଁଉ
ସେ ନା ଟିକେ ଦେଖିଦେବି ସେ ଟିକେ ହିଁ ତାଙ୍କର
ଟିକେି ଗୋଟେ ଦିଣ୍ା ତିନିଣ୍ଟା ପଳଉଛିଇଙ୍ଗେ
ାଉ ଡାକିଲେ ମାନ କାନକୁ ତାଙ୍କରେ ପାଉନଥିବ ଶୁଣୁନଥିବେ ଡାକୁଥିବ ଡାକୁଥିବ ଝିଅ ଆ ସେ କଣ କ ଶୁଣ ଏତେ ଧ୍ୟାନ
ସେ ହୁଁ ସେଇ ସମୟଟା ତ ସେମିତି ହବ
ଏଇ ସମୟରେ ହିଁ ଆମ ନିଜେ ଭଲସେ ରଖିଲେ ଆୟତରେ ନିଜ ଆୟତ ରଖିଲେ ବହୁତ ଭଲ ଆଗାମୀ ଦିନ ମାନଙ୍କରେ ସେମାନେଙ୍କ ଭଲ ହେଇପାରେ
ହୁଁ ଆମେ ଯୁବପିଢି ହିସାବରେ ଆମର ଏ କର୍ତ୍ତବ୍ୟ ଅଛି ନା ଆମେ ଯାହାକୁ ଦେଖିବା ଭୁଲ ଦେଖିବା ତାକୁ ଠିକ କରିବାକୁ ଆମେ ଆଗେଇବାର ଅଛେ ନହେଲେ ଭବିଷ୍ୟତ ଟା ତାଙ୍କର ଭଲ ଯିବନି ଖରାପ ହେଇଯିବ
ସେ ବୁଝିପାରୁନ ତାଙ୍କ ମନୁଷ୍ୟ ତ ଭଲ ପାଇଁ ହିଁ ତାଙ୍କୁ ଏ ସବୁ ଜିନିଷ ଏଇଟା କରନ ସେଇଟା କରନ କହ ଅଛି ବୁଝିଲେ ତ ଗୋଟେ କଥ ହେଲେ ଚାରି କଥା ଆଉଥଇକି ପଳେଇବେ ଆଉ
ଛୋଟ କି ନା ତାଙ୍କୁ ବୁଦ୍ଧିଛନ୍ତିଛନ୍ତି ଉନ୍ନତ ହେଇଛି ସେମାନେ ସେତିକି ଭାବଛନ୍ତି ଆମେ ହିଁ ଠିକ ଆଉ ସବୁ ଭୁଲ ବୋଲି
ଓ ସେଇ କଥା ତ ମାନେ ଆଉ କଣ କରିବ ଚାରି କଥା କହିଲେ ଏମିତି କହୁଛ କଣ ବୋଲି ହସଦ ଆକୁ ସେଇ ଜାଗାରେ ତାକୁ ମାଡ ଫଣ ଦେଇଦେଲେ ସେ ସୁଧିରି ଯାଇଥାନ୍ତା ହଉନି ମାଦ କିଏ ଦଉନାହାନ୍ତି ଆଜି ଦୁନିଆରେ
ହଁ ହଉ, ହଉ ବହୁତ ଭଲ ଲାଗିଲା ଆପଣଙ୍କ କଥା ହେଇକି।
ହଁ, ମତେ ଭାରି ଭଲ ଲାଗିଲା ହୁଁ ଧନ୍ୟବାଦ।